ଆଜ୍ଞା କୁହନ୍ତୁ। କୁହନ୍ତୁ କଣ ଖବର?
ହ ଖବର କଣ ମୁଁ ଟିକେ ଆସିଥିଲି, ତ ଏଇ ଦୋକାନ ଆଡେ ଗ୍ରୋସରୀ ଜିନିଷ କିଛି ଯିବ।
ଓ ଗ୍ରୋସରୀ ପାଇଁ ଆସିଥିଲେ?
ହ ଆଉ ଇ ଯୋଉ ସ ଜିନିଷଟା ସେଇନାକି ଆସିଥିଲି ତିକ ଦଷର ଜିନିଷ ନେଇକି ଗଲି ଆଉ। ହୁଁ।
ହୁଁ ଆଉ କଣ କରିବା ଖାଇବା ପିଇବା ଆଇଉ ଉପମା ଯେଉଁ ଘୁଗୁନି କରିଥିଲେ ଘରେ।
ହ ହ।
ଆଉ ସକାଳୁ ବି ଭାଇ ଯୋଉ ନୂଆ ଥାର୍ ଟେ କିଣିଛି କହିଥିଲି ତ ଆପଣଙ୍କୁ ଆଜ୍ଞା କହିଥିଲି ବା ହଁ। ଯୋଉ ଭାଇ ଥାର୍ଟେ କିଣି ସେଇଟା ଯାଇଥିଲୁ ବୁଲିବାକୁ ଗୋଟେ ରାଉଣ୍ଡ ମାରି ଆଲୁ ବଢିଆ ଲାଗୁଛି ବସିଲା ବେଳେ ଥାର ରେ
ଗା ଆଉ ଯାହା ଯା ବସିବ ଭଲ ଲାଗ
ପୁରା ରଜା ପୁରା।
ଯାହା ହଉ ତମେ ରଜା ସୁଖ କର
ସୁଖ କଣ ଭାଇ ଗାଡିଅ ମୁଁ କଣ ସୁଖ କଲି ସେଇଏ କ ସଦାଳେ ବୁଲବା ନା ସଦାଳେ ତ
ଆଜ୍ଞା।
ତମେ କଣ କଣ ତମେ ତ ହୁଣ୍ଡା ସେଠି କାଳେ କିଣିଛ ମୁଁ ଶୁଣିଥିଲି?
ନାମ କାହିଁକି କୁ
କାହିଁ ମୁଁ ତ ଶୁଣିଛି କାହିଁ କଣ?
ନାଁ ନା।
ମତେ ତ ଏଇ ଅଜୟ କହୁଥିଲା।
କିଏ?
ଯୋଉ ନା ଯୋଉ କଣ ଚଗଲା ସେ ତ ଆମ ଗାଁରେ ନା ଯୋଉ ତମ ଗାଁରେ ଯିଏ ଦୋକାନ ଖେଳିଛି
ବଡା ଫଡା କରିବା ହୁଁ ହୁଁ।
ଭଡା କରିବାକୁ।
ହୁଁ ବାହାଘରିଆ ବାହାଘର ସିଜନ ସବୁ ଆଇିଲାନି ନା ସୁ ବର ବର ଗାଡି କରୁ ଭଲ ହେ କରଛ ନ ତ ବଧା ପଇସା ଅଭାବ ଭଛି ହଁ ପଇସା ପତର ନାହିଁ ପୁରା ଟେନସନ ହଉ। ଆଉ ଯୋଉ କଣ ଆମ ଗାଁ ରେ କଣ ଯାତ୍ରା ହବ କଣ ମୁଁ ଶୁଣିବାକୁ
ହୁଁ ହୁଁ ଯାତ୍ରା ତକୁ ମାତିଲେଣି ଛୁଆ କରିବେ।
ମାନେ କଣ କୋଉଦିନହବ?
କାଲି କି ପରରଦିନ ଆଡେ ଏମିତି ହବ, ଆଉ ଟେଣ୍ଟ ବନ୍ଦା ସରିଲଣି ବାଉଁଶହ ବନ୍ଦା ସରିଲାଣି।
ଓହୋ ଆଉ ନିୁ ମୁଁ ଦିଇ ତିନ ଦିନ ତଳେ ଯାଇ ଯୋଉ ଗଣେଶ ଠାକୁର ନୁହଁ, ଆମର ଯୋଉଠି ଗଣେଶ ପୂଜା ହୁଏ, ସେଇଠି କଣ ଗୋଠେ ପଣ୍ଟ ମଜଛି ସେଇଟା କଣ ପାଇଁ ମଜା ହେଇଛି?
ଉ ସେଟା ରଜ ପାଇଁ ମରା ହେଇଥିଲା ଏବେ ସରିଗଲାଣି।
ଓ ହ କ।
ଏଠି କମ ଫଙ୍କସନ ହୁଏ, ମୁଁ ଏଥର ଆସିନଥିଲି କି ଜାଣିନି। ଏଇଠି ନାଚ ଗୀତ କରନ୍ତି ଆଉ।
ହୁଁ ହୁଁ। ଆଉ ଆଉ କଣ ସବୁ ଭଲ ସବୁ?
ଭଲ କଣ କଣ କରି ଆଉ ଟାଇମ୍ ପାଉନି ଟିକେ ଚାରିଟା ବେଳେ୍ରିକ ଖେଳି ଖେଳି ଆକୁ ବାପା ପଠେଇ ଦେଇଉଛନ୍ତି ଦୋକାନ।
ହଁ ମ ଦୋକାନ ରୁହ ଦୋକାନ ରୁହ
ସେଇଆ ତ କିଛି ଭଲ ଲାଗନ ଉ କଣ କରିବା ନା ଟିକେ କ୍ରିକେଟ ଖେଳଉଛି ନା କଣ କରିହଉଛି ସଦାବେଳେ ଦୋକାନ ଖାଲି ବେପାର ଟାଇମ ଟା ବି ମୁଁ କଣ କରିପାରିିନ
ଆଉ ମୁଁ ଭାଉଥିଲି ଗୋଟେ ବାଇ ଗୋଟେ କିଣିବୁ
ହୁଁ।
ଆଉ କୋଉ ଭାଇ କିଣିଲେ ଭଲ ହବ କୁହନ?
ରେଞ୍ଜ କେତେ?
ରେଞ୍ଜ ରେଞ୍ଜ କ ସ ବି ଦୁଇ ଧର।
ଦୁଇ ହେଲେ
ବୁଲେଟ ତ ଭଲ ପଡିଯିବ, ବୁଲେଟ ହଉ ନହେଲେ ଦୁଇ ହେଲେ ଏମିତି ମୁଁ ଜାଣିଛି ଦେଢ ଲକ୍ଷ ଭିତରେ ତ ୟୁନିକୋର୍ନ ପଳେଇ ସେ ଗୋଟେ ଭଲ ବାଇକ
ହ ହଁ ୟୁନିକନ ଟା କୋଉଠୁ ସେଟା ଭଲ ବୋ କାଟା ରନିଂ କେମିତି?
ହୁଁ ନହେଲେ ଯଦି ତିନି ଚାରି ଭିତରେ ଯଦି ନେଇଆସିବ ବୁଲେଟ ନେଇଆସିବ। କ୍ଲାସିକ ଗୋଟେ ନେଇଆସିବ ଦି ନେଇଆସିବ।
ନା ମତେ ଏତେ ଷ୍ଟାଇଲିସ ଗାଡି ଦରକାର।
ଷ୍ଟାଇଲିଶ ହେଲେ ଆରନ୍ ଫାଇଭ ଗୋଟେ ଦେଖୁନା?
ଆଜନ ଫାଇ ବି ହଁ ସେଟା ବି ଠିକ କଥା, ଆଜନ ଫାଇ ବି ମୁଁ ଭବିଲ ଟେ
ହୁଁ ତା ଫେବ୍ରାଇଡ ତ ଆଉ ପଚାରୁ
ହେଲେ ଗାଁ ହେଲେ ଘରେ ଟିକେ ଅ ଗାଡି କିଣିବା
ଘରେ କଣ ରୋଜଗାର କଲେଣି ଆଉ କଣ ଘରେ।
ହଁ ଏତେ ରୋଜଗାର କଲେ ବି ଆଉ କଣ ଘରେ ରାଜି ନୁହଁ ମାନେ ଗୋଟେ ଅସୁଧ ବଧାଅ ହେବ।
ଘରେ ଆସନ୍ତି ହେଲେ ତୁ କଣ କିଣିବୁ?
ହଁ। ଆଉ ଆମ ଗାଁ ରେ ବହୁ ଆମ ଗାଁ ରେ ବହୁତ କୋଳି ଅଛ ହେ ଆଉ, ଦେଖିବାକୁ ମିଳୁନି ନା?
ଉଁ କୋଳି ଗଛ, ତ ମୁଁ ଜମା ଦେଖିବା ପାଇଁନି ଆମ ଘର ପାଖରେ ଗୋଟେ ପଡିଆ ସେ ପଡିଆ କରେ ଅଛି ଯେ କୋଳି ଗଛ ସେଠି ହେଉ ହଉ ଶୀତ ଦିନ ଖାଲି ସିଏ ବି ଟିକେ ଅଧେ ହବ, ସେ ଗେନ୍ଧା ଛୁଆ ଚଢ ଛିଣ୍ଡା ସେ ମାଙ୍କଡ ଚିଣ୍ଡା ଶୋଇଲା କିଛି ଗୋଳି ପାଇବୁନି।
ଏ ଯୋଉ ଆମ ଗାଁରେ ଯୋଉ ସ୍କୁଲୁ ଆମ ଗାଁ ସ୍କୁଲ ଆମେ ଯୋଉ ପଢନ୍ତି ଠିକ କୋଟେ ବାଜିବ ମାନେ ଆମେ ଆସିକି ନଈ କୂରେ କୋଇ ଗଛ ସବୁ ବନ୍ଧାରିବା
ହଁ।
ସେ ଯୋଉ ମଜା ସିଏ ଆଉ ସିଏ କଣ ଆଉ ମଜା ପାଇବ?
ଓ ହେଇ ସେଇ ଜାଗାରେ ତ ଆଉ।
ହୁଁ। ଏଁ ଯୋଉ ମଜା। କୁହ ଆଉ କହ ବହୁତ ଧୀରେ ଧୀରେ ବହୁତ ଜିନିଷ ମାନେ ଲୋପ ପାଇଗଲାଣି। ଆଉ ଜିନିଷ ଆଉ କିଛି ଦେଖ ଆଗରୁ ଏଇ ଯୋଉ ଆମର ଯୋଉ ଇଏ ହୁଏ ଏ ଯୋଉ ଛଣ ନିଆ ଜଣାନ୍ତି କି ଅଗିରା ପୂର୍ଣ୍ଣିମ ଅଗିରା ପୂର୍ଣ୍ଣିମା ନା କଣ ଏଇ ଯୋଉ କି କା- ଆଠ ଗୋଟେ ଯାଇକି ବାଲିରେ ବାଡାନ୍ତିନି। ଆଠ ସେ ଗଛ କମ ଥିଲା ସେଗୁଡା ସବୁ ଲୋପ ପାଇଗଲାଣି। ଓ ଅଗିରାପୁ ନେଇଥିବ ଦଶ ବାର ଦିନ ସବୁ କାଠ କାଟିକି ସବୁ ଶୁଖେଇି ଖରା ରେ। ସେଇଠି ଠିକ ରାତିରେ ଅଗ୍ନି ଜଳିବ। ହଁ। ଆଉ ନାଟ ତାର ହଉଛି ବୁଧବାର। ହୁଁ ଘରେ କଣ ଆଇଁଷ ଫାଇଁଷ ହେଇଥିବ?
ହଁ ଘରେ ଇଏଇ ମଟର ଆଣିଛନ୍ତି ଆଉ।
ଓହୋ ଯା ହଉ ମଟନ ତୁ ଖାଇଲୁଣି ଆଉ।
ନାଇ ମଟନ ଏ ଚିକେନ ଟିଏ ଆଣିଥିଲି।
ଓ ହ ହ ଯାହା ହଉ ଚିକେନ୍ ତ। ଖାଉଛ ଆଉ।
ଥିଲେ ଭାଇ ହେରିକା ତାର ମଟନ୍ ଆସିବ।
ଓହୋ ହଁ ମ ଆଉ କଣ ଏଇ ଜୀବନରେ ଅଛି ଖାଇ ପିଇକି ଅୟସ
ଖାଇବି ଏଇସ୍ କରିବା କଥା ଆଉ କଣ କରିବି?
ହୁଁ। ଆ ଆମ ନାତି ପ ଯୋଉ ଗୋଟେ ଅଟୋଟେ ବାବାଜୀ।
ଆଜ୍ଞା।
ସେ ବାବାଜି
କଣ କହିଲେ?
ବାବାଜୀ ଅଟ ଅଛି ଦାନା ବିକି ହେକି ଦେଲା।
ହଁ ସିଏ ଅଛି। ଚାରିଟା ବେଳେ ତାର ଫଟ ଫଟ ଫଟ ଫଟ ହଁ ତା ଭଡା ଡେଲି
ଯା ହଉ ଆମ ଗାଁରେ ସେ ଭଲ ଭଡ଼ା
ଆଉ ପୁରା ଏକ ନମ୍ବର ବାବାଜି। ସିଏ ତାଙ୍କର କଣ ଡ୍ରାଇଭର ସାଙ୍ଗରେ ଜୟ ଶିବ ଶମ୍ଭୁ ଜୟ ଶଙ୍କର ଏମିତି କହି ପକେଇବ।
ହଁ।
ଆଉ ହ ଆମ ଗାଁରେ ତମେ ଯୋଉ ମିଶ ସେ ଯୋଉ ବାବନ ଭାଇ ମନେ ଅଛି ନା ତମର?
ହଁ ହଁ ହଁ।
ହୁଁ ସେଇ ବାବନ ଭାଇ ହିଁ ବସିଛନ୍ତି ମୋ ପାଖରେ। ହଁ।
ଓ ହୋ।
ସିଏ ବସିଛନ୍ତି ଆଉ ଯୋଉ ବାଘ ତମେ ଯୋଉ ଛୁଆଟା ସାଙ୍ଗେ ମିଶ ସିଏ ବି ବସିଛନ୍ତି।
ହୁଁ ହୁଁ।
ମୁଁ ଟିକେ ଆଇଚି ତ ଦୋକାନ ଆଡେ ବୁଲିବାକୁ ଦେଖିବା ଛୁଆ କଣ କରୁଛନ୍ତି ଏଠି ବସିଛି। ଏସବୁ ଗେମ୍ ଖେଳୁଛନ୍ତି ସେ ଛୁଆ ମୁଁ ଟିକେ କରକୁ ବସିଛି ଆଉ।
କଣ ଦୋକାନରୁ
ନା ଜିନିଷ ପତ୍ର କଣ ନାଇ ବୁଲିବାକୁ ଟିକେ ଆଇଚି ଟାଇମ ପାଉନି ନା। ତେଲଟି ଫାଙ୍କା ପାଇଲା ବେଳ ପଡି ଯାଉଛି
ଆଉ କଣ ସବୁ ବିଲ ବାଡିରେ କଣ ସବୁ ବୁଣାବୁଣି ହେଇଛି?
ନା ଆମର କିଛି ବିଲ ବାଡି କରୁନା ମୁଁ ତ ରାତି ପାଇଲି ଦୋକାନ କଣ ବିଲ ବାଡି ଖଟ ଖରାରେ
ହୁଁ ହୁଁ। ଆଉ ବିରି ଫରି ବୁ ନା ବିରି ଫରି
ଆ ଆମର କିଛି ଚାଷ ହୁଏନହି ମୋ ଭାଇ ଘରଙ୍କର ଚାଷ ହୁଏ।
ଆମ ଯୋଉ ଅଷ୍ଟପଦ ତ ଆମ ଯୋଉ ନିଲାମ ଦଫା ହୁଏ।
ଆଜ୍ଞା।
ସେଥିରେ ତ ତମ ବାପା ତ ବହୁତ ଜମି ଧରିଛନ୍ତି।
ଏ ରଖିଥିଲେ କିଛି କଲେନି ତ କଣ କରିବ।
ବେକାରଟାରେ କାହିଁ ରଖୁଥିଲେ, ରଖି ବେକାରଟାରେ ପଇସା ଦବି
କେ ଜଣେ ତାର ଜାଣିଥିବେ କଣ କରିବି ମୁ ମୁ ଜାଣିନି।
ଜମି କରିବନି ରଖିବନି ରଖିଲେ, ବେକାର ଟାଏ ତମେ ଅଯଦାଏ ଠା ପଇସା ଦଉ ଗାଁ ତ ଆଜ୍ଞା ଆଉ ଆଉ କିଏ ଲୋକ ପୋକ ନେଇଗଲେ ସେଠାର ଚାଷ କରିବେ ବୁଝିପ ଆଉ ଗୋଟେ ତଥା ବିଲ ବାଡିରେ ବି ଆଉ କିଛି ହଉନି ବେଶୀ ଆଉ କଣ ଆଉ କଣ ଆଗ ଆଗ ଆଉ କଣ ଫଳ ଅଛି? ଏ ଏବେ ତ ବିରି ଫିରି ବୁଲାଉ ସେ ଯେ ପୋକରରେ ଖାଇ ପଉଛନ୍ତି ଆଉ ଏଠି ବି ଆମର ସବୁ ସେଣ୍ଡ ଫେଣ୍ଡ ସବୁ ଯାଇକି ସେଠି ଖାଇ ଦଉଛନ୍ତି।
ହୁଁ କଣ କରିପାରିବ?
ଆଗରୁ ଆମର ତ ମୋର ମନେ ଅଛି, ଆଗରୁ ଖଣ୍ଡେ ବିଲ ଆମର ବୁଲିଲେ ଗୋଟେ ପ୍ୟାକେଟ ବିରି ହୁଏ। ଏବେ ଚାରି ଖଣ୍ଡେ ବିଲ ବୁଲିଲା ବେଳକୁ ବି ଗୋଟେ ପେକେଟ ହଉନି
ହଁ ସବୁ ତ ପୋକ ଖାଇଯାଉଛନ୍ତି। ତୁ କଣ ଖାଇବୁ ଭଲ ଭଲ ଫସଲ କଥାର ନାଇଁ ନା ଭଲ ଫସଲ ପୋକ ଖାଇଛି।
ହଁ।
ମୁଁ ଆଉ ଏରେ କଣ ଆଉ ଚାଷ ବାସ କରିବାକୁ ଆ କଣ ଇଛା ଆଉ ହଉନି।
ଆଉ ବନ୍ଧୁ ଏସବୁ କଥା ଛାଡ ଆଉ କଣ କୁହ? ଆଉ କଣ ନଈରେ ବି ଆଜିକାଲି ବାଲି ପଡୁନି। କଣ କହିଲେ?
ମୁ ଯାତ୍ରା ହବ ମୁଁ ଭାବୁଥିଲି ଗାଁକୁ ଯମି ବୋଲି।
କଣ ଯାତ୍ରା ବେକାରିଆ ଯାତ୍ରା କଣ ଦେଖିବୁ ଯାତ୍ରା
ହଁ ଆ ଯ ଦେଖିଦବା କଥା ଗାଁ ଲୋକ କରିବେ ଟିକେ ଭଲ ଲାଗିବ ଆଉ। କିଛି ନହେଲେ ଏଇ ଯୋଉ ମେଲୋଡି ଟା ହୁଏ ନା? ଫାଷ୍ଟା ହବଁ। ତମେ ଲୋଟା ଟିକେ ଡ୍ୟାନ୍ସ ଦେଖିବ ତାପ ଆମର କମେଡି ସି ଟା ହବ କମେଡି ସି ଟା ଟିକେ ଦେଖିଦବ ବାସ ସେତିକି
ବାସ ଏଇଆ ତ ଦରକାର ଆଉ କଣ ସେ କାନ୍ଦବୋବ ସିନ ଦେଖି ବୁ।
ହଁ ଯାହାହେଲେ ଯାତବତା ଟିକେ ଦେଖିଦବା କଥା ହେଇ ଆଉ ଆଉ।
ହଁ ବର୍ଷରେ ଥରେ ଗୋଟେ ପ୍ରୋଗ୍ରାମ ହଉଛି, ଦେଖଦବାଉ ଗୋଟେ କଥା ଆଉ କଣ ନା ଡେଲି ହବ ନା ସବୁଦିନ ହଉଛି
ଯାହା ହେଲେ ତ କେତେ ଚିଆରି ପକେଇବି ହଜାର ପାଞ୍ଚଶହ ପାଞ୍ଚ ପକେଇବି ଚିଆରି।
ହୁଁ ହୁଁ ଆଉ ଲୋକ ପ୍ରବଳ ଆଉନ୍ ନା
ଆର ଥର କବା ମୋର ମନେ ଅଛି ବର୍ଷା ହେଲା ଲୋକ ସବୁ ଠିଆ ହେଇକି ଦେଖୁଥିଲେ ସବୁ।
ହୁଁ ହଁ ସବୁ ତ ପଳେଇଲେ ଲୋକ ବର୍ଷା ହେଲା କିଏ ଦେଖେ?
ବର୍ଷା ହେଲା ଆଉ ପୁଣି ଚିଆରି ବି, ଆରଥର ଆରଥର ହଜାରେ ଚିଆରି ପଡିଥିଲା। କଥାି ସଟ ହେଲା ଲୋକ ପଳେଇଲେ ଠିଆ ହେକିି
ହୁଁ ଶହଟ ହେଲାଠି ଏଥର ବା ଥର ମଜା ମଜି ଟିକେ କରିଛନ୍ତି, ଚାରିଆଡୁ ଚେରି ପକେଇ ହବ ମୁ ଯାହା ଭାବୁଛି ଅଧିକ ଟିକ ଚତିଆରି ପଡିବ।
ହୁଁ ଯାହାହେଲେ ଟିକେ ଅଧିକ ପକେଇବେ ନା ଆଉ, ନ ପକେଇଲେ ଲୋକ ବସିବାକୁ ହଇରାଣ ନା। ହଁ ହୁଁ। ଓ ଖାଇ ପିଇସାଇଲ?
ହଁ ଏଇ ଖାଇକି ତ ବସିଛି ଟିକେ ଏଇ ଦୋକାନ କତିରେ ଛୁଆଙ୍କ ପାଖରେ। ଏଇ ଉପମାଣ୍ଡ ତ ଟିକେ ତ ଡାଲମା ଆଉ।
ଓ ଯା
ଖାଇବା କଥା ଆପଣ କଣ ଖାଇଛନ୍ତି ସକାଳୁ କହୁ?
ମୁଁ ବା ଯାଇଥିଲି ଟିକେ ଏ ଯୋଉ ଗୋଟେ ଆମ ହରିପୁରରେ ଅଛି ଗୋଟେ ପଣ୍ଡା ସୁଇଟ୍ସ ସେଇ ହରିପୁର ଯାଇଥିଲି ସେଇଠି ପନିର ସିଙ୍ଗଡା ଆ ବେସନ ଚପ ଆଉ ହଉ ସୁଜି ଗୁଲ ବୁଲା ଆଉ ଘୋଗର ଏତି ସବୁ ଖାଇଛି।
ଆଜ୍ଞା ଆଜ୍ଞା ଏତେ ସବୁ ଖାଦ୍ୟ ହୋଟେଲ ଯାଇ ଖାଇଲେଣି ଆଉ କଣ କରିବା ଆମର ତ ଘରେ
ଆଉ କଣ ଏବେ ଆଉ ପେଟ ଅଛି